ହଁ ମାଡ଼ାମ କେମିତି ଅଛନ୍ତି?
ଭଲ ଅଛି ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି। ଆଉ କଣ କରୁଚନ୍ତି?
ମୁଁ ଏଇ ବସିଥିଲି, ଆପଣଙ୍କ ଚୁଙ୍ଗୁଡି କେମିତି ଅଛି?
ହଁ ହଁ ଆମ ଚୁଙ୍ଗୁଡି ଭଲ ଅଛି, ଖାଲି କୋହୁଚି ଖେଳିବି ସାଇ କଲ୍ ଚଲେଇବି ବି ଗୋଟେ ନୂଆ ସାଇକେଲ ଟେ କିଣା ହେଇଯାଇଚି ତାର ଅଁ ଖାଲି କୋହୁଚି ସାଇକେଲ ଟେ ଚଲେଇବି ଆଉ କିଛି ପାଠ କରିବିନି। ନାଇଁ ନାଇଁ ମ ଏଇଠୁ ଆଣିଲୁ ଆମର ଏଇ ପାଖ ଆଖିରୁ। ଏଇ ମହସ୍ପାଳ ଏରିଆରୁ ନେଇ ଆସିଲେ ଆଉ।
ନାଇଁ ବାପୁଜୀ ନଗରରେ ବି ବହୁତ ସାରା ଭେରାଇଟିଜ୍ ମିଳେ।
କହିଲେ ଏତେ ଗୁଡେ ବାଟ ଡୁର ଦୂର କିଏ ଯିବ ଆଣିବା ପାଇଁ? ଆଉ ତାର ଗୋଟେ ଥିଲା ସେ ସାଇକେଲ ଟା ଏ ଟିକେ ଛୁ ଛୋଟୋ ଥିଲା ଯେତୋବେଳେ କିଣା ହେଇଥିଲା। ଆ ସିଏ ସାଇକେଲ ଟା ବହୁତ ଛୋଟୋ ହେଲାଣି ସିଟ୍ ଫିଟ୍ ଟେକିକି ବି ସେ ଗୋଡ ଫୋଡ ସିଏ ତାର ଟେକ କି ହେଇକି ଚଲୋଉଥିଲା ତାକୁ ଖାଲି ଆମେ ମିଛରେ କହି ବୁଲେଇକି ରଖିଥିଲୁ ଆଁ ଥାଉ ଏକାଥରକେ ବାର୍ଡେ ବୋଳୁକୁ ନେଇ ଆସିବା ଇଏ କରିବା ଛୋ ଛୋଟ ଛୁଆ ସମସ୍ତେ ଚଲେଇଲା ବେଳକୁ ତାର କୋଉ ମନ ଥୟ ଧରୁଚି। ଆଉ ହଁ ସିଏ ଆଉ ବ୍ୟସ୍ତ ହୋଉଚି ମୋ ସାଇ କଲ୍ ଭାଙ୍ଗି ଗଲାଣି ଛୋଟୋ ହେଇଗଲାଣି ମୁଁ ଆଉ ଚଲେଇବିନି ମତେ ଭଙ୍ଗା ସାଇକେଲ ଦେଇ ଦେଇଚ। ହଁ ଆଉ ପୁଅ ବେ ଏମିତିଆ କହିଲା ବେଳକୁ ଆଉ ବାପା ମନ ବେସ୍ତ ହୋଉ ହୋଉ ଯାଇକି ସେଠୁ ସେଦିନ ରାତିରେ ହେଟୁ ନେଇକି ଆସିଲେ ସାଇକେଲ ଟା ଅବଶ୍ୟ ଏ ସାଇକେଲ ଟା ଟିକେ ବଡ ନେଇ ଆସିଛନ୍ତି।
ଏବେ ତ ସାଇକଲ ଗୁଡା ବି ବହୁତ ଦାମ୍ ପଡୁଚି।
ଦାମ୍ ନେଇଗଲା
ଆଗୁରୁ ଅଁ ଆମେ ପଢିଲା ବେଳେ ଦିହଜାର ପଚିଶ
ହଁ ଏକି ମୁଁ ପାଠ ପଢିଲା ବେଳେ ସ୍କୁଲ ଯାଉଥିଲି ଅଠରଶହ ଟଙ୍କାରେ ମୋର କିଣା ହେଇଥିଲା ବାସକେଟ ବାଲା ସେତୋବେଳେ ଆଉ ଏବେ ଆଉ ସେ ଯୁଗ ଅଛି।
ଏବେ ପା
ଟ ପା ଟଙ୍କା ତିନି ହଜାରରେ ସାଇକେଲରେ ଗୋଟେ ଛଅ ମାସର ଛୁଆ ବସୁଚି ଆଉ ସେ ସାଇକେଲ ଆଇଚି ତା ଦେହରେ ପୁଣି ତିନି, ଚାରି ଥର କଚ ଚଡା ଖାଇସାଇଲାଣି ଗଳି ପଇଲାଣି ସେଥିରୁ ହଁ ଆଉ ଇଏ ନେଇକି ସେଇଥିରେ ଚାଲିଚି ଏ ବସିଛି ଟିଭି ଦେଖିବ ଟିଭି ଦେଖିବ ହୋଉଥିଲା ପାଟି କରିବ ଯାଇ ସେପଟେ ବୋ ବସିଛି ସ୍କୁଲ ରୁ ଆସ ଆସାଇନମେଣ୍ଟ ହାରିକା ସଵୁ ଦିଆହେଇଚି କରିବ ବୋଲି ଦି, ତିନି ପେଜ କରିଚି ଆହୁରି କରିନି ସବୁ ଥୁଆ ହେଇଚି ପ୍ରିଣ୍ଟ କାଡିକି କି ଆଣିକି ରଖାହେଇଚି ମୁଁ କହିଲି ତାକୁ ସବୁ କର ହଁ। ଖୋଲିଗଲାଣି ସ୍କୁଲ? ସେ ଟିକେ ଯାଇନେହିଁ ଯିବ ଏକ ତାରିଖ ପାଖରୁ ସେ ଯିବ ହଁ ମୁଁ ବି ତାକୁ ଏଇଟା କରେଇ ନଥିଲା ଆସାଇନମେଣ୍ଟା ମୁଁ କହିଲି ତ ଯିବୁ ଏକଥରୁ ଯିବୁ ଯିଵୁ ଆଉ ସେ ନେଁ ନା ନା। ସେ ତାକୁ ଆସି ସବୁ ଜାଣିଛି କିନ୍ତୁ ସେ ହଉଛି ଟିକେ ମାଡୁଆଟା ହେଲା କି ମାନେ ପାଖରେ ବସିଲେ ସେ ସବୁ କରିଦବ ହଁ ଆଉ ତାପରେ ତା ମନ ତା ମନ ଯଦି ହେଇଛି ସେ ଲେଖିବ ଯଦି ମନ ହେଇନି ହଁ ସେଠି ମୁଣ୍ଡ ପିଟି ଦେଲେ ବି ସେ ଶୁଣିବନି ମାନେ ବିରକ୍ତି ଲାଗିବ ଆପଣଙ୍କୁ ଆପଣ କହିବେ ଯେ ମୁଁ ଦିଟା ବାଡେଇ ଦେବି କି ତାକୁ। ହଁ ଏଇ ଭଳିଆ ଆଉ କିନ୍ତୁ ବହୁତ ଜିନିଷ ସେ ଜାଣିଛି ଏବେ ଲେଖିଦେଲାଣି ଏବେ ୱାନ ଠୁ ନାଇନଟିନାଇ ପର୍ଯ୍ୟନ୍ତ ୱାଡସରେ ଲେଖି ଦଉଛି କେବଳ ହଣ୍ଡ୍ରେଡ ଟା ହଉନି। ହଣ୍ଡ୍ରେଡଟା ଟିକେ ଟାଇମ ଲା ହଁ ସ୍ପେଲିଙ୍ଗ ବାଲା ହଁ ହଁ ହଁ। ଆଉ ତାପରେ ଆଫ୍ଟର, ବିଫୋର, ବିଟଉଇନ୍ ତାକୁ ଯେତେବେଳେ ଯୋଉଠୁ ଯାହା ପଚାର କହିଦବ ପ୍ଲସ ଲେଖି ବିି ଦବ ସେଇଟା ସେ କରିଦବ ହଁ ତାପରେ ଏବେ ତାଙ୍କର ସବୁ ୟୁ କେଜିରେ ଷ୍ଟାଣ୍ଡାର୍ଡ ୟୁ କେଜିରେ ଷ୍ଟାର୍ଟ ହେଇଗଲାଣି ସବୁ ସେଣ୍ଟେନ୍ସ ସବୁ ଡ଼ିସ ଦ୍ୟାଟ ଦିଜ ଦୋଜ। ସେଗୁଡା ଟିକେ ଧରିବା ତାକୁ ଏଇନା କଷ୍ଟ ହଉଛି ତାପରେ ହିନ୍ଦୀ ହିନ୍ଦୀ ଅ, ଆ ଓଡିଆ ଅ, ଆ ହଁ।
କେଜି ହେଲା ନା?
ହଁ ୟୁ
ନାଁ ୟୁକେଜିରେ ତ ଆସିଯିବ।
ଆସିଯିବ ଆଉ ତାପରେ ଏଲ କେଜିରେ ବି ସେ ଟିକେ ଟିକେ ଏଗୁଡାକ ଥିଲା କିନ୍ତୁ ଏଲକେଜିରେ ଟିକେ ଏତେ ଧରି ନଥିଲା। ଆଉ ଏ ସମର ଭ୍ୟାକେସନ ଛୁଟି ଗଲା ଟିକେ ମୋର ବି ଟିକେ ସେଇ ଟାଇମରେ ଦେହ ଖରାପ ରହିଲା ମାସେ ଖଣ୍ଡ ମୁଁ ପୁରା ରହିଗଲି ଡିଷ୍ଟର୍ବରେ ଆଉ ସେ ପୁରା ତାର ଖୁସି କଣ।
ହଁ ହଁ।
ଆଉ ଏଇନା ଦେଲା ବେଳକୁ ହଁ ହଁ ସେ ତାର ସେଇ ସମୟରେ କା ମନ ଇଚ୍ଛା ଖାଲି ବାପା କୁ ଯାହା ପଟେଇ ପାଟେଇ ଖାଇଲା ପିଇଲା ବୁଲିଲା।
ମୋର ଛୋଟ ବେଳ କଥା ମନେ ଅଛି ଛୋଟ ବେଳ ମୋ ବେଳେ ବାପା ଆମକୁ ପଢାନ୍ତି ହେଲା ଯୋଉ ଦିନ ବାପା ଟୁରରେ ଯାଇଥିବେ କି ଯୋଉ ଦିନ ବାପାଙ୍କ ଦେହ ମାନେ ଭଲ ନଥିବ ସେଦିନ ଆମେ ସେତେବେଳେ ଆମର ଏତେ ଜ୍ଞାନ ନଥିଲା ଆମେ ଠାକୁରଙ୍କୁ ଡାକୁଥିବୁ ବାପା ତାଙ୍କ ଦେହ ଭଲ ହଉ ନା ଆଉ ଦେହ ଟିକେ ଭଲ ନ ହଉ ଗୋଟେ ଦି ଦିନ ଖରା ଥାଉ ସେମିତି ଟୁରେ ଯାଇଛନ୍ତି ଯଦି ଆଜି ନ ଆସନ୍ତୁ ଦି ଦିନ ପରେ ଦି ଦିନ ପରେ ଆସନ୍ତୁ ହଁ। ଆଉ ତାପରେ ସେ ଟିକେ ହିଟଲର କାଟାଗୋରୀର ଥିଲେ।
ଆଚ୍ଛା।
ପୁରା ମାନେ ପାଠ ମାଡ ସବୁ
ନା ଆମର ବାପା ସେସବୁ ଦେଖନ୍ତିନି ଆମର ମାମୁଁ ଟିକେ ବେଳେ ବେଳେ ଗଣିତ ଦ
ଗଣିତ ଦେଖନ୍ତି। ହ୍ୟାଲୋ।
ହ୍ୟାଲୋ ହଁ ହଁ ମୁଁ କହିଲି ଆମର ମାମୁଁ ଦେଖ ଦେଖି ଦିଅନ୍ତି ଗଣିତ ମାମୁଁ ଟିକେ ଆମ ପାଖରେ ରହୁଥିଲେ ସିଏ ସେଇଠି ପାଖରେ ସର୍ଭିସ୍ କରିଥିଲେ ରହୁଥିଲେ ଆମ ସହିତ ସିଏ କଣ କରନ୍ତି ଟିକେ ଗଣିତ ତାଙ୍କର ଗଣିତ ଗ ଭଲ ହୁଏ ସେ ଗଣିତ ଦେଖିଦେବେ ଗଣିତ ହେଇ ଆସିବନି କବେ ଆଜି ଖାଇବା ବନ୍ଧ ଆଜି ଦିଆ ହବନି କାହା ଆଜି ସିଙ୍ଗଡ଼ା ଦିଆ ଯିବନି ଖାଇଆକୁ
ଓହୋ।
ମାମୁ ଟିକେ ଆମର ଗଣିତ ଫଣିତ ଦେଖନ୍ତି ଏତେ ଯଦି ଗୋଟେ ଗୋଟେ ଦିଟା ଚାପୁଡା ପିଟି ଦେଇଛନ୍ତି ପିଟି ଦେଇଛନ୍ତି ନହେଲେ ଏତେ ବାଡେଇବେନି ଯଦି ମାନେ ବିରକ୍ତି ହେଇଯାଇଛନ୍ତି ତାହେଲେ ବାଡେଇ ଦେବେ। ହଁ ବାପା ଆମର ସେ ସବୁ ଦେଖନ୍ତିନି। ସେ ସବୁ ନା ବାପା ହଁ ସେ ତାଙ୍କ ଇଏ କୁ ନେଇ ରୁହନ୍ତି ସିଏ ଏତେ ଦେଖନ୍ତିନି ପାଠ କାଇଁ ପଢିନୁ ପାଠ କାଇଁ କରିନୁ ଟିଉସନ ସାର୍ କାଇଁ କମ୍ପ୍ଲେନ ଦେଲେ? ସ୍କୁଲ ରୁ କାଇଁ କପ୍ଲେନ ଆଇଲା ସେ ବାବଦରେ ସେ ବାଡେଇବେ।
ହଁ। ଓ ହୋ ମନେ ଅଛି କୋଉ ମାଡ ଟା ଆପଣଙ୍କର ଏପର୍ଯ୍ୟନ୍ତ ବହୁତ ମ ମନେ ଅଛି?
ହଁ ମୋର ବହୁତ ମନେ ଅଛି ମୁଁ ଥରେ କ୍ଲାସ ସେଭେନ ଯେ ରେ ଟିଉସନ ପାଠ କରିନଥିଲି।
ହୁଁ।
କରିନଥିଲି ମୋ ବାପା ମତେ ଥରେ ଗୋଟେ ପାଇପ ରେ ପିଟିଥିଲେ। ମାନେ ମତେ ଏତେ ମା ଡ ମାରିଥିଲେ ମାନେ ମୁଁ କ କହିବି ମାନେ ମୁଁ ମାନେ ସୁସୁ ଫୁସୁ ବି କରି ପକେଇଥିଲି। ମାନେ ମୁଁ ସେଇ ଦିନରୁ ମୁଁ ଆଉ କୋଉ ଦିନ ମାନେ ଟିଉସନ ପାଠ ଏମିତି ନୁହେଁ ଯେ ମାନେ କରିନି ମୋର ସବୁଦିନ ଟ୍ୟୁସନ ପାଠ ହେଇଯାଇଥିବ।
ହଁ ମୋର ମନେ ଅଛି। ଯୋଉ ସଂସ୍କୃତ ଟିଚର ଆମର ଯିଏ ଥିଲେ। ଏଇଟ ନାଇନ ର। ସେ ନା ଗୋଟେ ଜାଗାକୁ ମାରିବେ ମାନେ ହାତ ଧରିବେ। ହେଲା ତମ ହାତ ପାପୁଲି କୁ ଧରିଲେ ମାନେ ହାତ ପାପୁଲିରୁ କୋହୁଣି ମଝିରେ ଯୋଉ ଜାଗାଟା ଅଛି ସେଇଠି ବସିକି ଗୋଟିଏ। କୋହୁଣି ଯିବାକୁ ନୁହଁ ହାତ ପାପୁଲି କୋହୁଣି ଭିତରେ ଯୋଉ ଚୁଡିଟା ଆମର ଯୋଉଠି ରହୁଛି ହେଲା ସେଇ ଜାଗାକୁ। ସେଇ ଜାଗାକୁ ମାନେ ସେ ଗୋଟିଏ ଜାଗାକୁ ମାରିବେ।
ନା ଆମର ସାର୍ କଣ କରନ୍ତି? ଆଙ୍ଗୁଠି ସନ୍ଦିରେ ପେନ୍ ପୁରେଇକି ଚାପି ଦେବେ ନହେଲେ ଆମର ସାର୍ ସେତେବେଳେ ସାଇକେଲ ଧରିକି ଆସୁଥିବେ। ସାଇକେଲ ର ସବୁ ରିଙ୍ଗ ପରେଇ ପୁରେଇ ଚାବିଟା ସେ ବୋଧେ ହାତ ଲମ୍ବା କରିକି ରଖିଥିଲେ ସେ କଣ କରିବେ ସେ ଚାବିରେ ଗୋଟେ ଗୋଟେ ପାହାରେ ପିଟି ଦେବେ ଯେ ସେ ଆଙ୍ଗୁଠିର ଯୋଉ ଗଣ୍ଠି ଅଛି।
ହୁଁ।
ଗଣ୍ଠି ଫଣ୍ଠି ସବୁ ଫା
ଆପଣ ତ ତାହେଲେ ତାମାନେ ଆପଣ ପଢିଲା ବେଳେ ସ୍କୁଲରେ ଥିଲା ବେଳେ ମାଡ ଖାଇଛନ୍ତି ହଁ ନା ନାଇଁ ମୁଁ ବି ହଁ ମୁଁ ବି ମାଡ ଖାଇଛି ବଟ ଏବେ ଯୋଉ ମାଡ ଟା ଉଠିଗଲା ହେଲା ଆପଣ
ପାଠ ପଢୁ ନାହାନ୍ତି।
ହଁ ଯାହା କହିଲେ ଠିକ କହିଲେ। ଆଉ ପିଲାମାନେ ପାଠ ତ ଦୂର କଥା ମାନେ ଏ ଯୋଉ ପିଲା ଆସୁଛନ୍ତି ତାଙ୍କର କଥା ଶୈଳୀ ଦେଖିଛନ୍ତି ନା।
ବହୁତ ମାନେ ଫାଷ୍ଟ ସେ ତଳେ ଆମେ ଯେତିକି ନଲେଜ ଆମ ପାଖରେ ନଥିଲା ସେଇ ଏଜ ରେ ଆ ଆଜିକାଲିକା ପିଲାମାନୋନେ ବହୁତ ଡେଭଲପ୍।
ବହୁତ ବହୁତ।
ବହୁତ। ମାନେ ଆମର ତ ଯଦି ରାସ୍ତାରେ ଯାଉଥିବ ମାନେ ଯଦି ଉ ମାନେ ଶହେ ଦେଢଶହ ମିଟର ଡିଷ୍ଟାନ୍ସ ରେ ଗୋଟେ ଗାଡି ଆସୁଛି ସେ କହିଦବ ସେଟା ଗାଡି ଟା ମାନେ ଗାଡିଟା ମାନେ ଆଗରୁ ଦେଖିକି କହିଦବ ସେଇଟା କି ଗାଡି ବୋଲି? ମୁଁ ତ ଗାଡିର ନାଁ ଟା ନ ଦେଖିଲେ ଜାଣି ପାରିବିନି କି ଗାଡି ଯାଉଛି। ସେ ତା ସିମ୍ବଲ ମ୍ବଲ ଦେଖି କହିଦେବ ଏଇଟା ହଉଛି ମର୍ସିଡିସ୍ ଯାଉଛି। ଏଇଟା ଫର୍ଚୁନର ଯାଉଛି ଏଇଟା ଡିଫେଣ୍ଡର ଯାଉଛି ସେ କହିଦବ ଏଇଟା ସେଇ ଗାଡି ଯାଉଛି।
ନାଇଁ ଆକ୍ଚୁଆଲି ମାଡ ଟା ବହୁତ ମତେ ଲାଗେ ମାଡ ଟା ଆକ୍ଚୁଆଲି ପିଲାଙ୍କୁ ଦରକାର। ମାଡ କଲେ ହିଁ ଶାସନରେ ରହିବେ।
ଆମେ ମାଡ଼ ଖାଉଥିଲୁ ବୋଲି ଆମେ ସେତେବେଳେ ଇଏ ହଉଥିଲୁ ଆଜିିକାଲିକା ପିଲା ମାଡ ଖାଉନାହାନ୍ତି ଏ ଗମେଣ୍ଟ ଯୋଉ ଉଠେଇଦଲା ପିଲାଙ୍କର ମାନେ ଏବେ ପ୍ରବଳ ଇଏ ନା ସ୍କୁଲରେ ମାଡ ଖାଇଲେ ଟ୍ୟୁସନ ମାଡ ଖାଇଲେ ଘରେ କେତେ ମାରିବ।
ହଁ। ମାଡ ଟା ମାଡ ଯୋଉଠି ଭୟ ସେଠି ପା।
ହଁ ଆମ ବେଳେ କଣ ଆମେ ଖାଇବା ପାଇଁ କ ଏତେ ଡିମାଣ୍ଡ କରୁଥୁଲୁ। ଆମକୁ ଟିଫିନ ଏଇଟା ହେଲେ ଯିବୁନି ଏଇଟା ହେଲେ ନାଇଁ କିଛି ନାଇଁ ଟି
ମୁଁ ଗୁପଚୁପ ଖାଇଛି ଆମେ ତ ଯୋଉ ଜାଗାରେ ଥିଲୁ ପୁରା ମାନେ କେ ବି କେ ଏରିଆ ସେଟା କହିଲେ ଚଳେ। ହେଲା ମୋର କ୍ଲାସ ଟେନ ଯାଙ୍କେ ସେଇଠି ପୁରା ପଳେଇଛି ପସ୍ ପଶ୍ଚିମ ଓଡ଼ିଶା ରେ ଥିଲୁ। ହେଲା ମୋର ପୁରା ମନେ ଅଛି ମୁଁ ଏଇଟ୍ କ୍ଲାସ୍ ରେ ଫାଷ୍ଟ ଗୁପଚୁପ୍ ଖାଇଚି। ଚାଉମିନ ଯେତେବେଳେ ଟେନ୍ଥ ସରିଲା କଟକ ଆସିଲି ମୁଁ ଚାଉମିନ କଣ ଜାଣିଲି।
ବାସ୍ ଭାବୁନାହାନ୍ତି ଆଜି କାଲିକା ଛୁଆ ମାନେ ସନ୍ଧ୍ୟା ହେଲେ ଡିମାଣ୍ଡ କରିଦଉଛନ୍ତି ଚାଉମିିନ ଟିକେ ବନେଇ ଦିଅ ଚିଜ୍ ମ୍ୟାଗି ଟିକେ ବନେଇ ଦିଅ ପାସ୍
ହଁ ଆଉ ରହିଲା ସେ ଯୋଉ ଆପ୍ ଆମେ ଖାଇ ଖାଇ ସେ ସୁଜି ସିମେଇ ଖାଇକି
ହଁ ଆମର ଟିଫିନ ଆମେ ନେଇକି ଯାଉ ରୁଟି ଭଜା। ମାନେ ସପ୍ତାହରେ ଗୋଟେ ଦିନ ଖଣ୍ଡ ମୋର ଭଲ ସେ ମନେ ଅଛି ମୋ ମା ସପ୍ତାହରେ କେବଳ ଗୁରୁବାର କରିକି ଦିଏ ପରଟା। ଆଉ ଅନ୍ୟ ଦିନେ ଆମକୁ ରୁଟି, ରୁଟି ଭଜା। ରୁଟି ଭଜା ନହେଲେ ଉପମା। ଏଇଭଳିଆ କରିକି ଦିଆଯାଏ। ହଁ ଆଉ ବହୁତ ମାସରେ ଥରେ ଦୁଇଥର ଖଣ୍ଡ ବୋଧେ ପୁରି। ସବୁ ଗୁରୁବାରେ କିନ୍ତୁ ଆମର ପରଟା। ଆମର ସବୁ ଗୁରୁବାର ମୋ ମା କହେ ରୁଟି ମୁଁ କରିବିନି କାହିଁକିନା ସେକିବି ସେଠ ସେଟା ସେଟା ସେକା ସେକି ସେ କରିବନି ଗୁରୁବାରେ ତେଣୁ କରିକି ସିଏ ପରଟା କରିକି ଦିଏ। ହଁ ଆଉ ମାସେ କେରେ କି ଦିମାସ ରେ ହବ ବହୁତ ବଡ କଥା। ନହେଲେ ଆଉ ସବୁବେଳେ ହବ ଆମର ହେଲା ଉପମା ନହେଲେ ରୁଟି ଏଇ ସବୁ ଜିନିଷ ଚୁଡା ଉପମା ଏଇଆକୁ ସବୁ ଟିଫିନ୍ ଆମେ ନଉ। ହଁ ଆଉ ମାନେ ମୁଁ କ୍ଲାସ୍ ଏଇଟ୍ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମୁଁ ଟିଫିନ୍ କମ୍ପଲସରି। ନା ସେସବୁ ମୁଁ ଟିଫିନ୍ ନିଏନି ଆମର ଖାଇ ଦେଇକି ଯାଉ। ହଁ ମୁଁ ଟିକେ ହଁ ଘରେ ଖାଇବା ବି ହୁଏ। ଆଉ ମୁଁ ସ୍କୁଲ କୁ ପଇସା ମୋତେ ଲଞ୍ଚ ରେ ଦିଆଗଲା ନାଇନ୍ଥ କ୍ଲାସ ରୁ ଏଇଟ୍ କ୍ଲାସ ପର୍ଯ୍ୟନ୍ତ ଟଙ୍କାଟେ ଦିଆଯାଏନି ଘରେ ଆମର ବାପା ଟଙ୍କା ଟଙ୍କା ଟେ ଦିଅନ୍ତିନି ହାତ୍
ସେମ ସେମ ଆମର ବି ସେମ ଜିନିଷ ଜମା ନାହିଁ ଘରେ ଯାହା ହଉଛି ଖାଓ
ସେଇଟାକୁ ଖାଅ ଆଉ ଆଜିକାଲିକା ପିଲା ମୋ ପୁଅ ଖରାବେଳେ ଭାତ ଖାଇଲା ବେଳେ ମତେ କହିଦେଇଥିବ ଆଜି ସନ୍ଧ୍ୟାରେ ମାମା ଆଇଟମ୍ କଣ ହବ କଣ ଟିକେ କ୍ରିସ୍ପି ପି ଆଇଟମ ହବ ତ? ଏଇଭଳିଆ ଡିମାଣ୍ଡ ଆସି ଯାଉଛି ହଁ। ହବ ମୁଁ ବେଳେ ବେଳେ ଚିଡିକି କହେ ଖାଇଲେ ଖାଏ ନହେଲେ ପାଣି ପିଇକି ଯା ଶୋଇପଡିବୁ। କେତେ ପିଲା ହଁ ସବୁ ଜିନିଷ ତ ଦେଖୁଛନ୍ତି ଜାଣୁଛନ୍ତି
ହୁଁ।